ହଁ ଅ। ହାଲୋ ହାଲୋ।
ହ
ହଁ କଳ ଚ।
ହଁ ଶୁଣା ଗଲା ଭଲ।
ହ୍ୟାଲୋ। ଶୁଭିଲା?
ଶୁଭିଲା।
ହଁ।
ହ୍ୟାଲୋ।
ହଁ ଶୁଣା ଆଲା କହୁନୁ।
ହଁ ଶୁଭିଲା ଶୁଭିଲା। ଖାଇଛୁ।
ଲୋ।
ଖାଇବା କଣ ଥିଲା? ଖାଇବା କଣ ହେଇଥିଲା?
ମଁ ଡାଲି ଭଜା।
ଆଚ୍ଛା ମାଛ ମୁଣ୍ଡ ଘଣ୍ଟିଆ।
ସୋମବାରଟା ବା।
ଘୁଷୁରୀ ବାଡେ ଆମ ହଷ୍ଟେଲ ପାଖରେ ବୁଲଛନ୍ତି। ଗୋଟେ ଘୁଷୁରୀ ଯୋଉ ବୁଢା ଘୁଷୁରୀ ଗୋଟେ ଖାଉଛି। ତା ପଛକୁ ଗୋଟେ ଛୋଟ ଘୁଷୁରୀ ଆସିକି ତା ଗୁଆକୁ ଚାଟୁଛି। ହଁ।
ଯିବନି ଖାଇବାକୁ।
ମା ଖାଇବାକୁ ଯିବାନି।
ଚାଁ।
ନା ଖାଇଏନି କିଏ ଖାଇବ। ନାଇଁ ଘରେ ଖାଇବି ରାତିରେ। ରାତି ଯାଇ ଘରେ ଖାଇବ। ଏ ଗଡା କିଏ ଖାଇବ? କତଲେସ ଖାଇବା ମୁଁ ଏଇଗୁଡା ଖାଏନି। ଏଁ। ଶୁଭୁନି।
ମୁଁ କହିଲି ଆଜି ହେଇଥିଲେ ହେଇନଥାନ୍ତା।
ନା ବା କାଲି ଜଏନ୍ କରିବାକୁ ପଡିବ ଯାଇଁ।
କରିଥିଲୁ।
ଏଇପଟା ଯାଇ ହବନି ବା ଯାଇଁକି ଘରୁକୁ ଯାଇଁକି ଯିବାକୁ ପଡିବ। କଣ କରିବା? ଆ କାଲି ସବୁ ବାଟ ଟା ଥିଲା ଯେ ହଁ ପା ରହିଥିଲେ ଭଲ ହେଇଥାନ୍ତା। ଆଉ କଣ କରିବା ଆଉ?
ହଁ ଖାଇଥିଲି ସକଳେ। କାଲି ତ ଜଏନ କଲେ ଯେତେବେଳେ ହେଲା ତ ଡିଉଟି କେତେବେଳେ ଅଛି?
କାଲି ସକାଳ ସିଫ୍ଟରେ ହେଇଥାନ୍ତା। ସକାଳେ ନଅଟା।
ଉ ବର୍ଷା ହୋଉଥିଲା ବଷା ଆସିଲାଣି ଆଉ ଲେଟେ ହେଇଗଲା ଟିକ ଆଉ।
କାଲି ସକାଳ ଯିବେ ଆଉ। ହଉ ହଉ।
ଅର କେ କାଟି ଦବା।
ହଉ।
ହଁ।
ରାତି ବାରଟା ବେଳେ କାଟି ଦବା। କଣ ଗୋଟେ ଖାଇଦବା?
କଣ ଖାଇବ?
କଣ ଖାଇଆ କଣ ଖାଇଆ କଣ ଖାଇଆ?
ଦେଖିଆ କଣ ଗୋଟେ ଖାଇଦବା ଆଉ।
କାଲି ସକାଳୁ ପଳେଇବି। ନା କାଲି ସକାଳୁ ପଳେଇମି। ହଁ କାହିଁକି ଆଉ ଆଜି ଯାଏ ପଡି ପଡି ଯିବି। ହୁଁ ରଳା କରିଦବା ଆଜି ଆଉ। ହୁଁ ମୋ କଞ୍ଚା ହଳଦି ଦେହଟା ଗୋରିଲୋ। ଶୁଖିଲା ଦିସୁଚି ବାଲକୁନି ରେ କିଏ। ଠିଆ ହେଇଚି ଯାଣିଛୁ ଗୋଟେ ବାଲକୁନି ରେ ଠିଆ ହେଇଛି। ଯୋଉ ବିନୋଦିନୀ ନୁଅ ବିନୋଦିନୀ ବିନୋଦିନୀ ଆଉ ବର୍ଷା। ସେ ଦି ଜଣ ଠିଆ ହେଇଚନ୍ତି ମୁଁ ଟିକେ ଗଞି ପିନ୍ଧି କି ଆସେ ର। ସଳା କିଏ ସବୁ ଆଇିଲେଣି ମ୍ୟୁଟ କର ମ୍ୟୁଟ କର ହୋଲଡ ହୋ ହୋଲଡ କର ମୁଁ ଯାଉ।
କଣ ତାଙ୍କର?
ରୁମ ରୁ ଗୁଡି ଘର ଗୁଡି ଘର ରୁମୁରୁ ଆମର ସବୁ କ୍ଲିୟର ଦେଖାଯାଉଛି।
ଆମର ଗୁଡି ଘର ରୁମ୍ ଦେଖା ହଉନି ବେ।
ନାଇଁ ଗୁଡ଼ି ଘର ରୁମୁ ରୁ ଦେଖା ହଉଛି।
ନାବେ ଗୁଡି ଘର ରୁମ୍ ନୁହେଁ ଏଙ୍କ। ହେକ୍ ତାଙ୍କ ରୁମ୍ ରୁ ନୁହେଁ ଆଙ୍କ ରୁମ୍। ଆଁ ହଁ ରୋଡ ଦେଖା ହଉଛି। ଏ ଯୋଉ ଏଙ୍କ ରୂମୁରୁ କାହାର କହନି ବର୍ଷା ଘର ରୂମୁରୁ ପୁରା ସିଧା ଦେଖା ଯାଉଛି।
ହୁଁ ହଁ ବା।
ପୁରା କ୍ଲିଅର ଦେଖା ହଉଛି।
ଲାଇନ ଗଲା।
ଉଁ।
ଲାଇନ ପଳେଇିଲା।
ବୋଧେ ରାତିସାରା ରାତିସାର କାହା କାହାର ବଣ୍ଟି ବବୁ ଙ୍କର?
ଉଁ ବଣ୍ଟି ହୁଁ।
ବର୍ଷା ଟା ଗୋଟେ ପାଣି ଟାକି ନୁହଁ?
ହଁ ବା ପୁରା ଧାନ କଳ ଗୋଟେ।
ଇଆ ପରେ ଯେତେବେଳେ ଚାଲୁଥିବ ଦେଖିବୁ ପୁରା ରାସ୍ତା ଦୋହ ରାସ୍ତା ଦୋହଲୁ ଥବ ସେତେବେଳେ। ଚାଲୁଥିବ ପୁରା ରାସ୍ତା ମାନେ ହଲୁ ହଁ ମ ଗୋଟା ଆସୁଥିଲା ଫୋନ ସେ କାଟି ଦେଲି।
ହୁଁ।
ଆଉ?
ମାଷ୍ଟର ଆଜି ଯିବ ଘରକୁ ନା ହଁ! ! ! ! ! ! ! ! ! ! ମାଷ୍ଟର ରିଜାଇନ ଦେଇ ଦେଇଛି ଜାଣୀଛୁ। ମାଷ୍ଟର ରିଯାଇନ୍ ଦେଇ ଦେଇଛି।
ଦେଖୋଉଥିଲା।
ଆମ ଆମର ଏଠି ଜଣେ ଅଛି ଷଣ୍ଢ ସେଟା ସଳା ଓନଲି କର୍ଖ ଦଉଡି। କିଛି କାମକୁ ନୁହଁ କିଛି କାମକୁ ନୁହଁ ବା।
ଆରେ ମାଷ୍ଟର ଯିବନି ଯୋଉ ସୋଇମ୍ ପ୍ରକାସ ଭାଇ ବାହା ଘର ମାଷ୍ଟର ଯିବନି।
ହେ ସେ କୁଆଡେ ଜେ ତା ରିସେପସନ କୁ ଯାଇପାରେ କି କଣ ତାଙ୍କ ଘ ତାଙ୍କ ଘରେ ଯୋଦି ଜାଣିଥିବେ କୋଉ ଗଲା ପରେ ବାନ୍ଧି ଦେବେ ଯଦି।
ତାଙ୍କ ଘରେ ଜାଣିଛନ୍ତି ବା।
ଉଁ।
ଝିଅ ଟାକୁ ଜାଣିଛନ୍ତି। ତାଙ୍କ ଘରା ଆକୁ।
ଜାଣିଛନ୍ତି ଯେ ହଁ ଜାଣିଥିବେ ତା ବୋଉ ଜାଣିଥିବ ତା ବାପା ଜାଣିିନଥିବ।
ସମସ୍ତେ ଜାଲିଛନ୍ତି ମୋତେ କାହିଁକି କହିଲୁ ଓମ୍ ଓମ୍ ଭଉଣୀ ବାଡେ ହେଇ ନଥିଲା। ଓମ୍ ଭଉଣୀ ବାଡେଇ ବାକୁ ଧଇଲା ପୁଣି ଷ୍ଟାଟସ ପକେଇଥିଲା ତା ସହିତ।
ଆବେ ଓମ୍ ଘରେ ଜାଣିଥିବେ। ଆଙ୍କ ଘରେ ଜାଣିନଥିବେ?
ଖାଇଦିଏ ସିଏ ମୁଁ ଜାଣିଛି।
ସିଏ ଜାଣିଥିବେ ନା ତା ବୋଉ ଜାଣିଥିବ ଏକା ବାପା କଣ ଜାଣିଥିବ? ବାନ୍ଧି ଦେଲି ଯଦି ତା ଭାଇ ଜାଣିଥିବ? ବାନ୍ଧିଦେଲେ ଯଦି।
ନ ଦେଲେ ବନ୍ଧାହେବ ଆଉ କଣ କରିବା କୋଣ ବାସ୍ନ ଡିଜେ ମାଜିକି ଆସ୍
ଆମ ଗାଁରେ ହେସ୍ ସେଡିସ୍ ମାଜିକି ଆସିବ ଆମ ଗାଁରେ କଣ ହେଇଚି ଜାଣିଛୁ। ଆମ ଗାଁରେ ଗୋଟେ ପିଲାଟେ ଆମ ପାଖ ଗାଁ ମାନେ ଆମ ଆଉ ଗୋଟେ ସାଇରେ ଭଲ ପାଉଥିଲା ମାନେ ଯାଇଛି ସଳା ଅ ଡେଲି ଯାଏ ରାତ୍ ସେଇଭଳିଆ ଦେଖା କରିବ। ରାତି ବେଳେ ଯାଏ ଦେଖା କରିବାକୁ ସେ କଣ କରିଛି ଯାଇଚି ଯେତେବେଳେ ଦେଖା କରିବାକୁ। ତାକୁ ସବୁଥର ସି ଝିଅ ଟାକୁ ଲାଗିଲା ଇଏ ସା ମତେ ଛାଡିଦବା ଆଉ। ଝିଅଟା ପ୍ଲାନିଙ୍ଗ କଲା। ପ୍ଲାନିଙ୍ଗ କଲା ଇ ଟକା ଯାଇଥିଲା ଦିନେ ଯୋଉ ଦିନ ଯାଇଛି। ତ ଡାକିଚି ଆଗେ କରାକରି ହେଇଛନ୍ତି ସବୁ ବୁଝିଲେ। ତାପରେ ସେ କହିଦେଇଛି ତାଙ୍କ ଘରେ ସବୁ କହିଲେ ଏଇ ଟାଇମ ରେ ଆସ ଠିକ୍। କୁଣ୍ଢେଇକି ସେ ଶୋଇଛି ସେଇଠି ତାଙ୍କ ଯୋଉ ପିଣ୍ଢାରେ। ଓ ଆସ ପଳେଇଲା ଆଉ। ଗାଁ ଲୋକ ସବୁଉଠିକି ଚାଲି ଆଇଲେ ତାଙ୍କ ଘର ଆଇଲେ। ମାଡୋ ଯୋଉ ମାଡୋ ଅଲଗା ପ୍ରକାର ପୁରା।
ସଳା
ପିଟିକି ଗୁହାଳେ ବାନ୍ଧିଦେଲେ।
ସେ ଭାଇରେ ତାକୁ ବାହା ହେଲା?
ହଁ ତାପରଦିନ ବାହାଘର ହେଲା ସେଇଠୁ ଛଡ଼ା ହେଲା ତାକୁ ଆସି ଥିଲେ ବେଙ୍ଗାଲୋର ପଳେଇଥାନ୍ତତା ବା ପିଲାନିଙ୍କ୍ ହେଇଥିଲା। ଝିଅଟା ଜାଣିଥିଲା ଝିଅଟା ବି ଜାଣିଛି କହିଲା ସେ ସଳା ଯଦି ପଳେଇଲା ବାଙ୍ଗଲୋର ଫାଙ୍ଗଲୋର। ଆ ତେଣୁ ତାକୁ ଛାଡି଼ବାନି।
ହଁ।
ତାକୁ ଛାଡିଏନି। ସେ ଯୋଉ ବାଣ୍ଡ ମାନନ୍ଦେଲେ ସେ ଗୁଆଳେ ଦି ଦିନ ପରା ପଡିକି ରହିଲା।
ସଳା କି ଅବସ୍ଥା କିରେ।
ଡହେଲା ଆମ ଗାଁ ସରଫ୍ ସରପଞ୍ଚ ଆଇଲା ତାଙ୍କ ୱାର୍ଡ ମେମ୍ବର ଆମ ୱାର୍ ମେମ୍ବର ଗଲେ ବସିଲେ।
ହୁଁ ଏ ଝିଅ ଟା ଝିଅଟା ଝିଅ ଟା କହିବା କଥା ନୁହଁ, କି ନାଇଁ ଆମେ ଭଲ ପାଉଥିଲୁ କି କଣ କରୁ ସେ ବାହା କହିଦେଇଥାନ୍ତା ହେଲେ ବାଡ଼େଇବା କଣ କରକାର ଥିଲା।
ତାଙ୍କର ଆଉ ଗୋଟେ ଜାଗାରେ ଚକର ଚାଲିଥିଲା।
ସ୍ ହେତବେଳୁ ହେଲା କଣ ଖାଇନୁ।
ତାର ଆଉ ଗୋଟେ ଜାଗାରେ ଚକର ଚାଲିଥିଲା। ସିଏ ସେଠୁ କଣ କରିଚି ନା ସେ ଝିଅ ଟା ଭାବିଲା ଏ ଶଳା ମତେ ଛାଡିଦବ।
ହୁଁ।
ହଁ ଦେଲା କହିଲା ଏଇ ତ ମାଣ୍ଡି ବସ ଆଉ ମାଡ଼ି ବସ ଆଉ।
କହିଲା ।
ମାଟି ବସିଲେ ସଳା ମାଡୋ।
ବିଚରା।
ସାଙ୍ଗଟେ ମୋ ସାଙ୍ଗ ଗୋଟେ ସେ ତାର କଣ ହେଇଥିଲା କହନି,
ବହୁତା ଆମନା, ଗୋଟେ ଝିଅକୁ ଭଲ ପାଉଥିଲା। ସେ ଝିଅ ଟା କ କରିଛି କହିଲୁ। ଏଇ ଟଙ୍କ ଟା, ଆ ତାକୁ ତ ସାଙ୍ଗ ମାନେ କଣ ସବୁ, ଏଇଟା ଡ୍ରକ୍ସ୍ ଫରସ୍ ଖାଏ ସେଇଟୋକାଟା ସେ କଣ କରିଛି ନା ସେ ଝିଅଟାକୁ ଡାକ୍ ସେ ଝିଅ ୟା ଠୁ ଦି ବର୍ଷ ଖଣ୍ଡେ ସାନ ହବ ବଧେ। ଜଷ୍ଟ ପ୍ଲସ ଟୁ ସେକେଣ୍ଡ ଇୟର ପା ସତର ବର୍ଷ ତାର ଝିଅଟାର। ତା ପୋସ୍କୋ ଲାଗିଯାଇଚି ତା ଦିହରେ ଯୋଉ ଯାଇଚି ଝିଅ ଟାକୁ ଡାକି ନେଇଛନ୍ତି। ଝିଅ ଟାକୁ ଡାକି ନେଇଗଲେ ଆମ ସେଇଠି ଗୋଟେ ଅଛି ହଦଗଡ ବୋଲି ଗୋଟେ ଜାଗା ଡ୍ୟାମ ଟେ ଯେ ଫଟୋ ଟି ପୋଷ୍ଟ କରିଛି ଇଷ୍ଟାଗ୍ରାମରେ ଦେଖିବୁ ହଦଗଡ। ସିଏ କଣ କରିଛି, ସେ ଟୋକା ସେ ଟୋକା ତାକୁ ନେଇକି ଯାଇଚି ସେଠିକି, ଇଏ ସାଙ୍ଗ ତିନି ଜଣ ଯାଇଛନ୍ତି। ସେ ଗୋଟେ ଝିଅ ଯାଇ ଏକା। ବୁଝିଲୁ ଏ ଟୋକା ତାକୁ ଗାଡି ରେ ନେଇଯାଇଛି। ସେ ଅଲଗା ଗାଡି ରେ ଯାଇଛନ୍ତି ଆଉ ତିନିଟା ଟୋକା। ହଁ ମିଶିକି ଚାରି ଜଣ ଜାଙ୍କେ ସେ ଝିଅଟାକୁ ରେପ୍ କରିଦେଇଛନ୍ତି ସେଇଠି। ଝିଅଟାର ଏଜ୍ ସ ସତର ବର୍ଷ, କେସ୍ ମାନେ ଅଲଗା ପ୍ରକାର ପୋଲିସ ଆସି ଜଗିକି ରହିଲେ ଟୋଟାଲ ଗଲେନି ସେ ସେ ଟୋକା ଯାଇକି ଲୁଚିଥିଲା। ତା ବାପାକୁ ନେଇଗଲେ ତା ବାପାକୁ ଯୋଉ ମାଡ କୁଛତ୍ର ମାଡ ପୁଅ କୋଉଠି ଅଛି କହ। ତୋ ପୁଅ କୋଉଠି ଅଛି କହ ତା ବାପା ଚାଲାଖିଆ ଦେଖଉଥିଲା ନା। ତା ଫୋନ ଟ୍ରାକିଙ୍ଗ ହେଲା ଯେତେଳେ ଭଏସ ଶୁଣିଲା ମାନେ ହିଷ୍ଟ୍ରି ବାହାରିଲା ବେଳୁ ତା ପୁ ଅ କୁ କହିଛି ତୁ ମୋ ଫୋନକୁ କରିବୁନି। ଆଉ ଗୋଟେ ଆଉ ଗୋଟେ କାହା ଫୋନକୁ କରିବୁ ଆଉ ଗୋଟେ ଫୋନ ନା ହ୍ୱା ହ୍ୱାଟସପରେ ଫୋନ କହିବୁ। ସେ ହ୍ୱାଟସ ଅପରେ ଫୋନ୍ କରିଛି ହ୍ଵାଟସଆପ ରେ କ କଥା ହେଉଛନ୍ତି ଆଉ ହ୍ଵାଟସପ୍ ପ୍ ର ତ ଦବନି ହ୍ୱାଟସଆପ୍ କାହା ସହିତ କଥା ହେଇଛି କଣ, କିଛି ଜଣା ପଡିବନି। ତ ସେଇଠୁ ସିଏ କଣ କରିଛି, ନା ଅ ଯୋଉ ଦେଇ ଦେଇ କି ତା ବାପାକୁ ବି ବଡେଇଛନ୍ତି ଆଉ କୁଛତ୍ର ମାଡ। ହୁଁ ତା ବାପାକୁ ଏମିତି ପିଟା ପିଟିଛନ୍ତି। ବାପା ସେଇଠୁ ବିଲି ବିଲି ହେଇ କହିଦେଇଛି କୋଉଠି ଅଛି ପୁଅ ସେଇଠୁ ପୁଅ କତିକି ଗଲେ। ଉଠେଇ ଆଣିଲେ ଫରୱଡ ହେଲା। ଉଁ ଛଅ ସାତ ମାସ ହେଲା ଜେଲ ରେ ଥିଲା। ହଁ ଆଜି ତା କଥା କାଇଁ ମନେ ପଡ଼ିଲା କନି ଆଜି ଜସ ଷ୍ଟୋରି ଟା ମୁଁ ଦେଖିବାକୁ ପାଇ ଆଜି ଷ୍ଟୋରି ସି ମୋର ଦେ କିଛି ଗଲା ଜାଲି ପକେଇଥିଲି ଷ୍ଟୋର ଟା
ରହ ଟିକେ ମୋର ଗୋଟେ କଲ ଆଉଚି।
ଧନ୍ୟ